ହଁ ଦିବ୍ୟରୂପ।
ହୁଁ କଣ କରୁଛ?
ଦିଦିପା ଅଫିସ ର ମାନେ ଲଞ୍ଚ ହେଇଛି ଏବେ। ତମେ?
ଓ ଆଚ୍ଛା ମୁଁ ଭୁଲି ଯାଇଥିଲି, ମୁଁ ସେଥିପାଇଁ କଲ୍ କରେ। ମୁଁ କହିଦେଲି।
ଆ ନାଇଁ ମୁଁ ଆ ଜି ଆକ୍ଚୁଆଲି ଆଜି ସକାଳେ ଆସି ଆସିଲି ଘରୁ।
ହୁଁ ହୁଁ।
ଘରୁ ଆଜି ସକାଳେ ଆସିଲି ଆସିଲା ବେଳକୁ ବର୍ଷା ପକଉଥିଲା ତ ଝିପ୍ ଝିପ୍ ଟିକେ ଟିକେ ବର୍ଷା ପକଉଥିଲା ମାମା କହିଲେ ପଳା ନହେଲେ ଅଧିକ ବର୍ଷା ହବ ଏତିକି ବର୍ଷାରେ ଯାଇହବ ବୋଲି, ପଳେଇ ଆସିଲି ଦେନ୍ ତାପରେ ଆସିକି ତ ଆଠଟା ସାଢ଼େ ଆଠଟାରେ ପହଞ୍ଚିଲି ରୁମ୍ ରେ ଭୁବନେଶ୍ୱରରେ ରୋ ଆଠଟା ସାଢ଼େ ଆଠରେ ପହଞ୍ଚିଲି ତାପରେ ଏବେ ଅଫିସ ଆସିଛି, ଅଫିସରେ ଲଞ୍ଚ ହୋଇଛି।
ସଙ୍ଗୀତା।
କଣ ଖାଇଥିଲ ସକାଳେ?
ଆଉ ଆଜି ଲଞ୍ଚରେ କଣ ଖାଇଲ?
ଲଞ୍ଚ ତ ଖାଇନି, ଖାଇବି ଆଉ।
ଆଝି କଣ ବନା ହେଇଛି?
କଣ ହେଇଛିି ଖାଇଲେ ଜଣା ପଡିବ ମୁଁ ତ ଜାଣିନି, ଆଉ ତମେ ସକାଳେ କଣ ଖାଇଥିଲ?
ମୁଁ ତ ସକାଳେ ଘରୁ ଆସିଲା ବେଳେ କିଛି ଖାଇନଥିଲି କାରଣ ଏତେ ସକାଳୁ କେହି କି କିଛି କରିନାହାନ୍ତି ଆଡେ ମାମାଙ୍କର ଦେହ ଖରାପ ନା ସିଏ କଣ କରିବେ? ତ ମୁଁ ବି ଉଠିକି ଆଉ କିଛି କରିପାରିଲିନି ତ ବାହା ଆସିକି ଭୁବନେଶ୍ଵର ପହଞ୍ଚିକି ପୁରୀ ଆଉ ତରକାରୀ କିଣିକି ଖାଇ ଦେଇଥିଲି ତାପରେ ସେଇ ଦୋକାନରୁ ବି ଉପମା ଘୁଗୁନି କିଣିକି ନେଇ ଆସିଥିଲି ଏବେ ଲଞ୍ଚ ରେ ହିଁ ସେଆକୁ ହିଁ ଖାଇଲି
ଆଚ୍ଛା ଆଉ ରୋଷେଇ ତ ଆଛି କିଛି କରିନଥିବ
ନାଇଁ ମୁଁ ଯୋଉ ଏଠି ମାନେ ଅଫିସ ସାରିକି ଗଲେ ରୋଷେଇ କରିବି ଖାଇବି ଅଫିସ୍ ଆମର ଛଅଟା ହିଁ ସରୁଛି ଛଅଟା ଯଦି କାମ ଥିବ ସାଡେଛଟା ହେଇଯାଏ ପଶିଯାଉ କାମ ସାରୁ ସାରୁ ହଁ ଭଲ ଅଛନ୍ତି
ହଁ ଭଲ ଅଛି ତମେ
ହଁ ଭଲ ଅଛି ବାକି ଆଜି ଭାରି ଦୁର୍ବଳ ଦୁର୍ବଳ ଲାଗୁଛି ଏତେ ବାଟ ଟ୍ରାଭେଲିଂ କରିକି ଆ ଆସିବା ଟା ବହୁତ କଷ୍ଟ ଆସିଲି ଅ ରଧ ବାଟ ଯାଏ ଆସିଲି ସ୍କୁଟିରେ ତାପଟେ ସ୍କୁଟି ରଖିଦେଇକି ସେଇଠୁ ବାପା ଆସିକି ନେଇ ଯିବେ ତା ସ୍କୁଟି ତାଙ୍କ ଦୋକାନରୁ ଆସିକି ନେଇଯିବେ। ତାପରେ ବସ୍ ରେ ପଳେଇ ଆସିଲି ଭୁବନେଶ୍ଵର ତ ସ୍କୁଟି ଆଣିକି ଆସିହବ ନା?
ଆଚ୍ଛା।
ହଁ।
ଆଉ ଘରେ ସମସ୍ତେ ମାଙ୍କର କଣ ହେଇଛି?
ଏଇ ଯୋଉ ସିଜନ ଟା ଚେଞ୍ଜ ହଉଛି ନା ସେଥିପାଇଁ ତାକୁ ଥଣ୍ଡା ଜର ଯୋଉ ଖରା ଦିନେ ମାନେ ଢାଳି ହେଇକି ଗାଧେଇ ପଡେ ବହୁତ ଟାଇମ ଗରମ ପାଇଁ ସେ ସେଇଥିପାଇଁ ଏବେ ଜର ଥଣ୍ଡା ଛାଡୁନି ତାକୁ। ଜମା। କମି ଯାଉଛି ଫେର ହଉଛି। କମି ଯାଉଛି ଫେର ହଉଛି ଏମିତି ହଉଛି।
ହଁ ଆଉ ମେଡିସିନି ଖାଉଛନ୍ତି ନା।
ହଁ ଭାଇ ମେଡିସିନି ତ ଖାଉଛି। ମୁଁ ଥିଲି ଘରେ ଯୋଉ ଟିକେ ହେଲ୍ପ କରୁଥିଲି ସବୁ କାମରେ ତ ଏବେ ଆଉ ଘରେ ଜେଜେମା କଣ ତାଙ୍କର ତ କଣ ହେଇଗଲାଣି ଆସିକି ଅଶି ପ୍ଲସ ହେଇଗଲାଣି ସିଏ ଭଗବାନଙ୍କ ଇଏରୁ ସିଏ ନିଜ କାମ ନିଜେ କରୁଛି ହେଲା। ମାନେ ଆଉ ରୋଷେଇ ବାସ ସେ କରିପାରିବ ନା ସେ ତ ଗ୍ୟାସ୍ ବି ଲଗେଇ ଶିଖିନି ଆଗ କାଳ ଲୋକ ନା ସେ ଗ୍ୟାସ ବି ଲଗେଇ ଶିଖିନି ସେ ଚୁଲିରେ ହିଁ ମାନେ ରୋଷେଇ କରିବ ତାପରେ ଚୁଲିରେ ରୋଷେଇ କରିବାକୁ ଜାଳ ବି ଦରକାର ଜାଳ ଆମ ବାଡି ସାରା ମିଞ୍ଚି ମିଞ୍ଚି ଜାଳ ଅଛି କିନ୍ତୁ ଆଣିବ ତାକୁ କିଏ ଭାଙ୍ଗି ଭଙ୍ଗା କିି ସିଏ ତା ଦୁନିଆ ଇଏ ତ ଜେଜେମା ରୋଷେଇ ବାସ କରନ୍ତିନି ବୋଉ ରୋଷେଇ କରେ ତ ମୁଁ ଆଜି ପଳେଇ ଆସିଲି ତାକୁ ଟିକେ ହେଲ୍ପ କରୁ ଥିଲି ସାହାଯ୍ୟ ସବୁ କାମରେ କରୁଥିଲି ମୁଁ ପଳେଇ ଆସିଲି ଆଉ ମୁଁ କେତେ ଦିନ ଛୁଟ ଛୁଟି ନେଇକି ରହିବି ପ୍ରାଇଭେଟ ଚାକିରି କୋଉ ଗମେଣ୍ଟ ଚାକିରୀ ହେଇଛି ତ ଅଧିକ ଛୁଟି ନେଲେ ବି ସେ ବାହାର କରିଦେବେ। ତ ସେଥିପାଇଁ ମେଡିସିନ ଖାଉଛି ଦେଖିବା ହଁ ହଉଛି ଯଦି ଭଲ ତ ନହେଲା ମୁଁ ସେରେ ଘରକୁ ପଳେଇ ଭାବୁଛି।
ଆଛା।
ଆଉ କିଛି ଦିନ ଛୁଟି ନେଇକି
ହଁ ହଁ ଏତେ ଦିନ ବି ତ ଛୁଟି ଦେବ ତ ଦେବେନି ନା।
ହଁ ସେଇ ପରା ଆଉ ତାପରେ ଶନିବାର ରବିବାର ଯୋଉ ଛୁଟି ହଉଛି ସେଇ ଶନିବାର ରବିବାର ଯାଇକି ବୁଲିକି ଆସୁଛି ଆଉ କଣ କରିବି ତାପରେ ଏବେ ତ ଯାଇଥିଲି ନା ରିଙ୍ଗ ସେରିମୋନିରେ ମୋ ସାଙ୍ଗର। ତାପରେ ମ୍ୟାରେଜ ବି ହେବାର ଅଛି। ଅଛି। ମ୍ୟାରେଜ ହେବ ଏକ ତ, ମୁଁ ଯିବି ତିରିଶ ତାରିଖ ଦିନ ଯିବି। ତିରିଶ ତାରିଖ ଦିନ ଏମିତି, ଏମିତି ହେବନି କି? ତ ତିରିଶ ତାରିଖ ଦିନ ଯିବି। ଏକ, ତାପରେ ଦୁଇ ତାରିଖ ଦିନ ଭାବୁଛି ପଳେଇ ଆସ। ି
ଦୁଇ ତାରିଖ ମେହେନ୍ଦୀ ତା ମ୍ୟାରେଜ ତ ଥିବ।
ହଁ ମ୍ୟାରେଜ ପା ଏକ ତାରିଖୀ। ମ୍ୟାରେଜ ହଉଛି ଏକ ତାରିଖ ମେହେନ୍ଦୀ ହେବ ତିରିଶ ତାରିଖ। ତ ମୁଁ ଅଣତିରିଶ ତାରିଖ ଡ୍ୟୁଟି ସାରିକି ଘରକୁ ପଳେଇବି ରାତିରେ। ଘର କୁ ପଳେଇ ତ ତିରିଶ ଏକ ଦି ଦିନ ରହିବି, ଦୁଇ ତାରିଖ ଦିନ ଫେରେ ପଳେଇ ଆସିବି ମର୍ନିଙ୍ଗ ରୁ। ଆସିକି ଡ୍ୟୁଟି କରିବି। ହୁଁ
ଆଛା ଉପମା ଖାଇଲେ ମୋର ଗ୍ୟାସ
କଣ କରିଲ?
ମୁଁ କହିଲି ଉପମା ଖାଇକି ଖରାବେଳେ ରହିବ।
ହୁଁ ଆଉ କଣ କରିବେ କହୁ ନା ଏମତି ତ ସବୁବେଳେ ଏମତି ଦିନେ ଦିନେ କଣ କରିବି ଆଉ ତ ଆସିକି କିଛି କରି ହିଁ ପାରିନଥାନ୍ତି। କାରଣ ମୁଁ ଆସିକି ରୁମ ରେ ସାଢେ ଆଠଟାରେ ପହଞ୍ଚିଲି ତାପରେ ଅଫିସ ବାହାରିକି ଆସିବି ନଅଟାରେ। କେମିତି ଅଧଘଣ୍ଟେ ଭିତରେ କଣ କରିବି କୁହନ୍ତୁ? କିଛି ବି କରିହେବନି ତ, ସେଥିପାଇଁ ମୁଁ ବାହାରୁ କିଣିକି ନେଇ ଆସିଲି। ବାହାର ଜିନିଷ ଦେବା ପାଇଁ ଭଲ ନୁହେଁ ଜାଣିଛି। ହେଲେ କଣ କରିବି ଜାଣିକି ବି
ଖାଇବାକୁ ବାଧ୍ୟ। ହୁଁ।
ଆରେ ଦିବ୍ୟ ରୂପା କଣ ଇକୋ ହଉଛି।
ଏବେ ଏବେ ଶୁଭିଲା।
ହଁ ଶୁଭୁଛି ଯେ ସବୁ ଶୁଭୁଛି କିନ୍ତୁ ମାନେ ଡବଲ୍ ଡବଲ୍ ଶୁଭିଲା ମତେ ତମକୁ।
ନାଇଁ ମତେ କ୍ଲିୟର ସୁବୁଛି ତ। ହଁ ହଁ କ୍ଲିୟର ସୁବୁଛି।
ହ
ଏବେ ବି ଇକୋ ହଉଛି।
ନାଇଁ ନାଇଁ ଏବେ ଠିକ ଶୁଭିଲା।
ଆଚ୍ଛା। ଆଉ କଣ ଖବର କୁହ ଏବେ ତମେ ସ
ଆଉ କଣ ଖବର ଭଲ ମୁଁ ବି? ଶ ତ ଏଇ ଶୁଣିଲ ଭାରି ଷ୍ଟ୍ରଗଲ ଲାଇଫ ଯାହାକୁ କୁହନ୍ତି। ବହୁତ କଷ୍ଟ ବହୁତ। କଷ୍ଟ। କଷ୍ଟ କରିବାକୁ ପଡୁଛି ଭଗବାନଙ୍କୁ ଡାକୁଛି କେବେ କଷ୍ଟ କି ଜାଣି ମୋ ଲାଇଫ ରୁ ଦୂରେଇ ହବ।